ଆଉ ଆଣ୍ଟି କଣ କରୁଚନ୍ତି?
ଏବେ ବସିଚି ରେ ମାଁ। ଆଉ କାମ ସରିଲାଣି ସବୁ?
ଅଁ ସବୁ ଶୁ ସଇଲାଣି ଖାଲି ଓଳା ଓଳି ହେଇକି, ଧୂପ ଦିଆହବ।
ହଁ, ଆମ ଆଡେ ଆସୁନ? ରଜମହୋତ୍ସବ ଦେଖିକି ଯିବ, ବଢ଼ିଆ ହଉଛି।
ଏୟା ଟି ଆମର ତ ଇଆଡେ ରଜ ପଡିଚି, ମହୋତ୍ସବ ଆଉ। ସବୁ ଜୋର୍ ଦାରିଆ ଲାଗିଲାଣି, ଦୋଳି ଫୋଳି ସବୁ ଭିଡ଼ା ଭିଡି ସଇଲାଣି।
ହଁ, ଏବେ ସବୁ ଆଡେ ରଜ ମହୋତ୍ସବଟା ସ ଆଜି ଗୋଟେ ନୂଆ ଗାଁ କୁ ଯାଇଥିଲି, ହେଠି ବି ଏଇ ବର୍ଷ ଆରମ୍ଭ କରୁଚନ୍ତି। ରଜମଷ୍ଟବ ଟେ ହଁ। ଏବେ ସବୁ ଗାଁ ରେ ହିଁ, ହେଇଗଲାଣି ରଜ ମହୋତ୍ସବ ଟା ପୁରା।
ଆଗରୁ ଗୋଟେ ଗୋଟେ ଗାଁ କରୁଥିଲେ-ଏ ଗୋଟେ ଗୋଟେ ଗାଁ କରିଥିବେ, ଦେଖିକିନା ନୂଆଁ ନୂଆଁ ଲାଗୁ ଥୁଲା, ଏବେ ଦେଖିଲେ ଯେମିତି ସବୁଆଡେ ହେଲାଣି, ଏବେ ଚଲେଇଲେଣି ଆଉ।
ହଁ ତାପରେ ଏଇଟା କଣ ହଉଛି କି ଆମ ଓଡିଶାର ପର୍ବ ନା ଆଉ କୋଉ ଷ୍ଟେଟ ରେ ହଁ ଏଇ ରଜ ଟା ନାହିଁ ଯେ କେବଳ ଓଡିଶାରେ ଅଛି। ଆଉ ହଁ ମାର୍ଗଶିର ମାସ ମାସ ଗୁରୁବାର କେବଳ ଓଡିଶାର ସେଟା ବ୍ରତ ଆଉ କୋଉଠି ମାର୍ଗ ସେ ମାସ ଗୁରୁବାର ଟା ହୁଏନି। ଆମ ଓଡିଶାରେ ହିଁ ମାର୍ଗଶିର ମାସର ବ୍ରତ ଟାକୁ କରନ୍ତୀ। ଆରେ ଏ ସବୁ ହେଇଗଲାଣି ସବୁଆଡେ ଦେଖଣା ଚାହାଁ ଗୋଟେ ହେଇଗଲାଣି ସବୁ ସେ କରୁଛନ୍ତି ଆମେ କରିବୁ ଏମିତି ପ୍ରତି ଗାଁ ରେ ଚାଲିଛି ଆଉ
ହଁ ଯଦି ଅଷ୍ଟ ପରି ଏବେ ଗୋଟେ ସାଇଜ ହେଲେ ଆଉ।
ହଁ ହଁ ସେମିତି ହଁ ହଁ ଆମ ଆଡ ଅଷ୍ଟପ୍ରହରୀ ହଁ ହଁ ଆମରି ଘର ଆଗରେ ମା ହୁଏ। ଆମ ଘରକୁ ମହାଦେବଙ୍କ ମନ୍ଦିର ମାନେ ତିରିଶ ମିଟର ଜମା ରୋଡ ସେକଡ଼େ ହେଲା ମହାଦେବଙ୍କ ମନ୍ଦିର। ଆମର ଏକଡେ ହେଲା ଘର ତେଣୁ ଖାଲି ରାସ୍ତାଟା ହିଁ ମଝିରେ ରହିଲା। ତିରିଶ ମିଟର ଯୋଉ ରାସ୍ତା ଟା ଉଷାର ଟା ସେତିକି ଯା। ଆମ ମନ୍ଦିରରେ ଅଷ୍ଟପ୍ରହରୀ ହୁଏ। ତାପରେ କାର୍ତ୍ତିକ ପୂର୍ଣ୍ଣିମା ହୁଏ ରାହସ ଗୋଟେ ହୁଏ କାର୍ତ୍ତିକ ପୂର୍ଣ୍ଣିମାାରେ ଜାଣିଛ। ରାଧାକୃଷ୍ଣଙ୍କର ମୂର୍ତ୍ତି କରିକି ଯୋଉ ରାହସ ଗୋଟେ ହୁଏ ଜାଣିଛ ନା।
ରାସ ପୂର୍ଣ୍ଣିମା।
ହଁ ହଁ ସେଇଟା ରାଧାକୃଷ୍ଣଙ୍କର ମୂର୍ତ୍ତି ତିଆରି ହେଇକି ହୁଏ ସେଇଟା ବି ପୁରା ଧୁମଧାମ ରେ ପଂଚୁକ ପାଞ୍ଚ ଦିନ ଯାଏ କରୁଛନ୍ତି ଏଟା ଆମଁ
ହଁ ହଁ ହଁ କୁ ଯୋଉ ଇଏ କୁ ଯୋଉ କଣ କାର୍ତ୍ତିକ ପୂର୍ଣ୍ଣିମା।
ହଁ ହଁ ତାପରେ କାର୍ତ୍ତିକ ପୂର୍ଣ୍ଣିମା ହୁଏ ଅ ଭଲ ହୁଏ ତାପରେ ଗୋଟେ ଆମର ଗାଁ ସମୂହ ଟୋଟାଲ ଗାଁ ମିଶିକି ଗୋଟେ ରୁଦ୍ରା ସେ କାମ ଗାଁ ରେ ହୁଏ ବୈଶାଖ ମାସରେ ସେଇଟା ବି ଆମର ବଡ ଧୁମଧାମରେ ହୁଏ।
ଆମ ଏପଟେ ହୁଏ ବଢିଆ ବାଲିଯାତ୍ରା ପଡିକିନା ମହା ଉତ୍ସବ ପଡିବ ହବ।
ହୁଁ ହଁ ହଁ ଆଉ ପୁଣି ଆହୁରି ଦଶହରା ଟା ମା ଭଲ ହୁଏ ଆମ ଗାଁରେ ବି
ଆମର ଏପଟେ ବଳଦ ଯାତ୍ରା ପୁରା ଫେମସ ହୁଏ।
ହଁ ନାଇଁ ଅନ୍ୟ ଗାଁ ମାନଙ୍କରେ ବଳଦ ଯାତ୍ରା ଟିକେ କରୁଛନ୍ତି କ୍ଷେତ୍ରୀୟ ମାନେ କିନ୍ତୁ ଆମର ଏଠି ବଳଦ ଯାତ୍ରା କରୁନାହାନ୍ତି। କିନ୍ତୁ ଆ ଆମ ଗୋଟେ ସାହି ହେଲା ଆଉ ଗୋଟେ ସାହିର ଉଁ ସେମାନଙ୍କ ଭିତରେ ଏଟା କମ୍ପିଟିସନ ହବ ଖଣ୍ଡା ଖଣ୍ଡା ଖେଳ। ତାପରେ ତାଙ୍କର ହଁ ତାଙ୍କ ଛୋଟ ଛୁଆଙ୍କ ସାଙ୍ଗରେ ଆମ ସାହି ର ଛୋଟ ଛୁଆ ମାନଙ୍କ ସାଙ୍ଗରେ ପୁଣି ଖଣ୍ଡା ଖେଳ କମ୍ପିଟସନ ହବ ସେଟା ଗୋଟେ ପ୍ରାଇଜ ବଣ୍ଟନ ରୁହେ ଆଉ କୋଉ ଦଳ କୋଉ ଥର ଜିତିଛନ୍ତି କଣ। ସେଇଟା ଆମର ରୁହେ। ଆଉ ରଜ ବାହାଘର ଗୋଟେ ହୁଏ ତମର ସେକଡେ କର ନା ନାଇଁ।
ନାଇଁ ଏମିତି ଆମର ଏପଟେ ରଜ ବାହାଘର ବୋଲି କିଛି ନାହିଁ।
ନାଇଁ ସେଟା ରଜବାହଘର କଣ ହୁଏ କହିଲ ଓହୋ।
ସେପଟେ ମାନେ ଆମର ଦଶହରା। ବଳଯାତ୍ରା ପୁରା ମାନେ ଫେମସ ମାନେ ସକାଳୁ ମାନେ ଦଶ ଶମୀ ଦିନ ତ ଯାହା ବଳଥ ଯାତ୍ରା ମାନେ ହୁଏ ଆଉ ଅ ତାପରେ ପୁଣି ତାପରେ ଯୋଉ ଦ ଯାତ୍ରା ଟା ହବ ବଲେ ସ ଉଁ ସନ୍ଧ୍ୟା। ରାତି ନଅଟାରୁ ମାନେ ବଳଦକୁ ସଜବାଜ କରିଦେବେ। ସଜବାଜ କରିଦେଇକି ତାକୁ ଯୋଉ ମାନେ ବୁଲାବୁଲି କରିବା କଥା ଅ ନ ଟା ବେଳୁ ସଜବାଜ କରିଦେବେ ଖୋଇଦେବେ ପେଟେ ପେଟେ ଖୋଇଦେଇ କିନା ଏପଟେ ଏ ବାଜାବେଲାକୁ ସବୁ ଖାଇବା ପିଇବାକୁ ଦେଇଦେବେ ଖାଇବା ପିଇବାକୁ ଦେଇଦେଇକି
ହ ହଉଛି ଜ ହେପଟେ ସଜ ନଅଟା ଏଗାରଟା ବେଳୁ ମାନେ ବାହାରି ଯିବେ ଏଗାରଟା ବେଳୁ ବାହାରି ଯିବେ। ଠିକ ରାତି ବାରଟା ବେଳକୁ ଆମ ଘର ପାଖାପାଖି ଯେତେବେଳେ ମାନେ ଏ ମାନେ ସବୁ ମାର୍କେଟ ମାନେ ଫୁରୁ ମାନେ ସମସ୍ତଙ୍କ ଟିକେଟ୍ ସିଷ୍ଟମ ହେଇଯାଇଥାଏ ୟର ନମ୍ବର ୱାନ୍ ନମ୍ବର ଟୁ ଏମିତି କିନା କରିଦିଅନ୍ତି। ଟିକେଟେ ସି ହେଇଯାଇଥିବ ଅ ଯୋଉ କୋଉ ସାହି କୋଉ ଦଳରେ ରହିବେ। କୋଉ ନମ୍ବର ରେ ଦିଆହେନେ ତାଙ୍କୁ ସେତିକି ନମ୍ବର ରେ ଠିଆ କରିବି ଆସିବେ ବଳଦ ଠିଆ ହେଇଥିବେ। ସେ ବଳଦ ପାଇଁ ଖାଇବା ପିଇବା କରିକି ନେଇକି ଯାଇଥିବେ ସେ ବି ଖାଇ ବ କୁଟା ଘାସ ତା ପାଇଁ ପାଣି ରଖିଥିବେ ଯୋଉ ଗାଡ଼ିରେ ନେଇକି ପାଣି ଫାଣି ର ଥିବେ ତାପରେ କଦଳୀ ଫଦଳୀ କାନ୍ଦି ଫାନ୍ଦି ଆଣି ରଖିଥିବେ ସେ ଖାଇବେ। ଲୋକ ବି ଥାଆନ୍ତି ବଡ
ନାଇଁ ସେଇଟା କଣ କରନ୍ତି ବଳଦ ମାନେ?
ବଳଦଯାତ୍ରା ଏପଟେ ପାଇଁ କଣ ବଳଦ ଯାତ୍ରା ପୁରା ଫେମସ ଦଶହରା ଟୁ ବଳଦଯାତ୍ରା ଅଧିକ ଡିଜେ ଗାଡିରେ ଏତିକି ବଳଦ ଯାତ୍ରା ସେତିକି।
ଓ ହୋ।
ପୁଅ ଆଉ ଝିଅ ବାହାଘର ହବନି? ଦିଟା ଝିଅକୁ ଏଇ ବାର ତେର ବର୍ଷର ଝିଅ ସେମାନେ ହେଇଥିବେ। ଦିଟା ଝିଅକୁ ବାହାଘର କରାଯିବ ପୁରା ସ୍ଵତନ୍ତ୍ର ପୁଅ।
ଝିଅ ବାହାଘର ହେବେ। ଚାନ୍ଦା ଚାନ୍ଦ୍ରା କରୁନେ ଘର ପିଛା? ସେମିତି
ହଁ
ସମସ୍ତେ ସେଥିରେ ବ୍ୟବହାର ସେଇଟା ବେବହାର ଦେବେ ସେଇଥିରେ ସେଠୁ ତାର ଦିନ ଭୋଜି ଗୋଟେ ଭଲସେ ଆମିଷ ଭୋଜି ସେମାନେ କରିକି ଖା ଖାଇବେ। ଏମିତି ସାରିକି ରଜ ସାରିକି ହେଟୁ ଚାରି ଦିନି ଦିନ। ଆଉ ଭୂମି ପୂଜା କରନ୍ତି ଝିଅ ମାନେ ସବୁ ମିଳି ହେଇକି ଆଉ। ଏମିତି ହୁଏ ଆଉ। ତାପରେ ରଜ ପାନ ଚାରି ଦିନ ଯାଏ ହଁ। ତାପରେ ରଜ ପାନ ସା ସମସ୍ତେ ସମସ୍ତଙ୍କୁ ଦେଇକି ନିଜେ ଖାଇବେ ଅନ୍ୟକୁ ଖୁଏଇବେ। ସେମିତି ବି ଆମର ଏଇଟା ହଉଛି ଆଉ।
ଆମର ବି ଏପଟେ ସେ ରଜ ପାନ ପୁରା ମାନେ ରଜ ପାନ ବଢ଼ିଆ।
ରଜ ପାନ ଟା ଏଟା କଣ ନା ଏଟା ସମସ୍ତେ ଆମର ଖାଇପାରିବେ।
ଏପଟେ ମାନେ ଏଠୁ ଏ ଯୋଉ ଆସୁନି ଯୋଉ ନିଆଁ ଗଲା କାଠୁ ଟା
ହଁ।
ଏଟା କଣ
ହଁ। ଏଟା ବାଟେରେ କିନ୍ତୁ ଆସିଲା ବେଳେ ଥଣ୍ଡା ଲାଗିବ।
ହଁ ହଁ ଥଣ୍ଡା ଲାଗେ।
ନିଆଁ ଦେଖାଯାଉଥିବ ତମେ ଭାବିବ କି ମୁଁ ପାଟି ଭିତରେ ପସେଇଦେବେ ତ ତାଳୁରା କାଳେ ତାତି ଯିବ ନା କଣ ଦେ ଖିଲା ବେଳକୁ ପାଟି ରେ ପସେଇଲା ପରେ ଥଣ୍ଡା ଲାଗିବ ପୁରା।
ସେଇଟା ଏଥର ଆମ ଏଇ ରଜ ମହୋତ୍ସବ ରେ ବି ହବ। ସେଇଟା ସେଇଠି ମାନେ ପଡିଚି ଆଉ।
ହଁ ହଁ ଏତେ ଡର ଲାଗିବ ଖାଇଲା ବେଳକୁ କାଳେ ମୋ ଜିଭ ଟା ତାତି ଯିବ କି କଣ ନିଆଁ ଟା ଲାଗିକି, ଦେଖିଲା ବେଳକୁ ପାଟି ରେ ପଡ଼ିଲା ବେଳକୁ ବନ୍ଦ।
ନିଆଁ ବନ୍ଦ।
ହୁଁ। ଆଉ ତମର ସେକଟ ଆଉ କଣ ଉତ୍ସବ ସବୁ ହୁଏ? ଦଶହରା ଉତ୍ସବ ଗଲା, ଇଏ ଗଲା ଆଉ କଣ ଭଲ ଉତ୍ସବ କରୁଚ? ହାଲୋ। ହ୍ୟାଲୋ। ଝିଅ।